ହ୍ୟାଲୋ।
ହଁ କୁହନ୍ତୁ।
କଣ କରୁଛନ୍ତି?
ଏଇ ଘରେ ଥିଲୁ, ଆଉ ଆପଣ?
ଆଛା ଖାଇଥିଲେ କଣ?
ସନ୍ଧ୍ୟାବେଳେ ଖାଇଥିଲି ପପକର୍ନ ଖାଇଥିଲି ଆପଣ?
ଉଁ ବିସ୍କୁଟ୍ ଖାଇଥିଲି।
ହଁ ରାତିରେ କଣ ଖାଇବେ?
ରାତିରେ ଏମିତି ବରା ତରକାରୀ ମାମା କରୁଛନ୍ତି ଖାଇବୁ, ଆପଣ?
ମୁଁ ଭାତ, ଡାଲି, ଭଜା।
ଆଚ୍ଛା। ଆପଣ ଏବେ କଣ କରୁଛନ୍ତି? ମୋର ଏବେ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ଚାଲିଛି।
ଓହୋଃ ମୁଁ ପ୍ଲସ୍ ଥ୍ରୀ ସାରିକି ବସଛି।
ଆଚ୍ଛା। ଘରେ ସବୁ କିଏ କିଏ ଅଛନ୍ତି?
ମୋ ମାମା ଆଉ ତିନି ଭଉଣୀ ଆଉ। ଆପଣଙ୍କ ଘରେ?
ହୁଁ ବାପା ବାହାରେ ରୁହନ୍ତି, ମାମା ଅଛନ୍ତି ମୋର ଭାଇ ଭଉଣୀ ଛୋଟ ଅଛନ୍ତି। ଜେଜେମା। ଆଗକୁ କଣ ଲକ୍ଷ୍ୟ ଅଛି କରିବାର ଏବେ?
କିଛି ନାଇଁ କମ୍ପିଟେଟିଭ ପାଇଁ ପଢୁଛି ଯୋଉଥିରେ ବାଜି ଗଲା ବାଜି ଗଲା ଗମେଣ୍ଟ ଜବ୍ ପାଇଁ।
ହଁ-ହଁ। ଆଉ ରଥଯାତ୍ରା ପାଇଁ କଣ ପ୍ଲାନିଂ ଅଛି?
କିଛି ପ୍ଲାନିଂ ନାହିଁ ବର୍ଷା ହଉଚି ଛାଡ଼ିଲେ ପ୍ଳାନିଂ ହବ। ଆପଣଙ୍କର ପୁରୀ ଯିବାର ପ୍ଲାନିଂ ଅଛି?
କୋଉଠି ଯିବାର ନୁହଁ ଆମେ ଏଇଠି ପାଖ ମନ୍ଦିରରେ ରଥଯାତ୍ରା ହଉଚି ସେଇଠି ଟାଣିବୁ ଆଉ।
ଉଁହୁଁ।
ରଜ କେମିତି କଣ ପାଳନ କଲେ?
ରଜ ଭଲ ଅଛି ହେଇଛି ମୋ ଦେହ ଖରାପ ହେଇ ତ ଏଥର ଏଞ୍ଜୟ କରିପାରିଲିନି ଭଲସେ।
କଣ କହିଲେ? ଖାଇକି ଆଇଲୁନି
ମୁଗ ଟି ଏଥର ଭଲସେ ଉଁ ଇଏ କରିପାରିଲିନି ଆଉ ଦେହ ଖରାପ ଯୋଗୁ ଆଉ ବୁଲାବୁଲି
ଓହୋ।
ଆପଣଙ୍କର କେମିତି କଟିଲା?
ରଜ ତ ଏଥର ଏତେ ଭଲ ଯାଇନି କାହିଁକି ନା। ସକାଳ ବେଳାଟା ବହୁତୁ ଖରା ହଉଥିଲା ନା କୁଆଡେ ବୁଲିବାକୁ ବି ଯାଇପାଇଲୁନୁ।
ହୁଁ ତାପରେ ତ ବର୍ଷା ବି ହେଇଥିଲା ବୋଧେ
ହଁ ବର୍ଷା ବି ହେଇଥିଲା। ପ୍ରଥମ ରଜ ଦିନ ଏମିତି ଆମ ଟିଉସନ୍ ରେ ଫଙ୍କସନ ହୁଏ ସେଇଠି ଯାଇଥିଲୁ ସେକେଣ୍ଡ ରଜ ଦିନ ସାଙ୍ଗସାଥି ମିଶିକି ଯାଇ ପାଖପାଖ ଜାଗା ବୁଲିବା ଯାଇଥିଲୁ। ଥାର୍ଡ ରଜ ଦିନ ତ ସେମିତି କୁଆଡେ ଯାଇନୁ ଘରେ ଅଛୁ ଆଉ।
ପୁରୀ କେତେ ଥର ଗଲେ
ପୁରୀ ଉଁ ଥରେ ଯାଇଚି ଛୋଟବେଳେ ମୋ ମାଉସୀଙ୍କ ମ୍ୟାରେଜ ପରେ।
ହୁଁ।
ଯାଇଥିଲୁ ସମସ୍ତେ ପରିବାର ସହ ଲୋକ ମିଶିକି। ଆପଣ କେତେ ଥର ଯାଇଚନ୍ତି? ନାଇଁ ନାଇଁ
ମୁଁ ଦି ଥର ଯାଇଛି
ଉ ହୁଁ। ଏବେ ଏଇ ବର୍ଷେ ଦି ବର୍ଷେ ଭିତରେ ନା ପୂର୍ବରୁ?
ଛୋଟ ବେଳେ ଯାଇଥିଲି ଥରେ ଆଉ ଏବେ ଦି ତିନ ମାସ ତଳେ ଯାଇଛି ଯାଇଥିଲି ଆ
ଓ ହୋ। ଆପଣଙ୍କ ଦେହ କେମିତି ଅଛି?
ଭଲ ଅଛି। ଆପଣଙ୍କର?
ହଁ ଭଲ ଅଛି।
ପ୍ଲସ ଟୁ ପ ସରିଲେ କଣ କରିବେ ଆଗକୁ ପ୍ଲାନିଙ୍ଗ କଣ ଅଛି?
ଟିଚର୍ ଲାଇନ୍ ଯିବାର ପ୍ଲାନ୍ ତ ଅଛି।
ଉଁ
ଦେଖାଯାଉ।
ପ୍ଲସ ଥ୍ରି ପରେ କଉ ଅନର୍ଷ କରିବେ ଷ୍ଟ୍ରିମ୍?
ପ୍ଲସ୍ ଟୁ ଏବେ ସରୁ ପ୍ଲସ୍ ଥ୍ରୀରେ ଇଚ୍ଛା ଅଛି ପଲଟିକାଲ ସାଇନ୍ସ ଅନର ରଖିଆରେ। ଆପଣଙ୍କର କୋଉ ଅନର୍ସ ଥିଲା?
ମୋର ଫିଜିକ୍ସ ଥିଲା।
ଆଜ୍ଞା।
ନା ଆପଣଙ୍କୁ କୋଉ ଋତୁ ଟା ବେଶି ଭଲ ଲାଗୁଛି?
ଶିତ ଦିନ ଟା କ ଭଲ ଲାଗେ
ହାଲୋ।
ହାଲୋ।
ମୁଁ କହିଲି ଆପଣଙ୍କୁ କୋଉ ଋତୁ ଟା ବେଶି ଭଲ ଲାଗେ?
ସେମିତି କିଛି ନାହିଁ ବାକି ଶୀତ ଦିନ ଟା ଟିକେ ବେଶି ଭଲ ଲାଗେ ଆଉ
ଉଁ ହୁଁ।
ଆପଣଙ୍କୁ?
ମତେ ଶୀତ ଋତୁ ଟା ବେଶି ଭଲ ଲାଗେ ଆଉ। ଶୀତ ଋତୁରେ ସବୁଆଡେ ବୁଲାବୁଲି କରିପାରିବୁ ବର୍ଷା ହଉଛି ତ ଏବେ କୁଆଡେ ଘରୁ ବାହାରି ହଉନି। ନା କିଛି କାମ ବି କରିହଉନି ଖରା ଦିନେ ବି ସେ ଏବେ ଯୋଉ ଭଳିଆ ଖରା ହଉଛି କୁଆଡେ ଯାଇ ହଉଛି ନା କିଛି କାମ କରିହଉଛି। ଶୀତ ରିତୁ ଟା ସବୁଠୁ ବେଷ୍ଟ।
ଘରେ ସମସ୍ତେ କଣ କରୁଛନ୍ତି?
ଟିକେ ଜୋର କୁହନ୍ତୁ ଶୁଭୁନି।
ମୁଁ କହିଲି ଘରେ ସମସ୍ତେ କଁ କରୁଛନ୍ତି?
ଘରେ ସମସ୍ତେ ଅଛନ୍ତି ମୋ ଭାଇ ଭଉଣୀ ବି ଟିୁସନ ଯାଇଥିଲେ ଆସିଲେ। ମାମା ରୋଷେଇ କରୁଛନ୍ତି ଆଉ ମୋ ଜେଜେମା ବସି ଟିଭିି ଦେଖୁଛନ୍ତି ଆଉ। ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ତ ଘରେ ନାହିଁ ମୁଁ ବାହାରେ ଅଛି ଆଉ। ଭଉଣୀଙ୍କ ପାଖରେ ଅଛି ସିଏ ତାର ଫୋନ ଦେଖୁଛି ଆଉ।
ଓ ହୋ। ଆଉ ଖୁଦୁରୁକୁଣି।
ହେବେନି।
ରଥଯାତ୍ରାରେ ତ କୁଆଡେ ଯିବାର ନାହିଁ ଏଇଠି ପାଖରେ ଆମର ମନ୍ଦିର ଅଛି ସେଇଠି। ଠାକୁରଙ୍କ ପାଖୁ ଯିବୁ ଦର୍ଶନ କରି ରଥ ଟାଣିକି ଆସିବୁ ଆଉ।
ପୁରୀ ଯିବ କେବେ?
କଁ କହିଲ?
ମୁ କହିଲି ପୁରୀ କେବେ ଯିବେ?
ପୁରୀ ତ ଏବେ ଯାଇନୁ। ମୋ ଜେଜେମା ମରିଯାଇଛନ୍ତି ଯେହେତୁ ଯାଇ ହଉନି ଗୋଟେ ବର୍ଷ ପରେ।
ଓ। ବାବା କଣ କରନ୍ତି?
ବାବା ବାହାରେ ଜବ୍ କରନ୍ତି। ଆପଣଙ୍କ ବାବା କଣ କରନ୍ତି?
ଏକ୍ସପାର।
ଓହୋ। ଆଉ କୋଉ ପର୍ବ ଟା ଆପଣଙ୍କୁ ବେଶି ଭଲ ଲାଗେ?
ଦୁର୍ଗା ପୂଜା‌।
ଆପଣଙ୍କ ଘରେ ଦୁର୍ଗା ପୂଜା କେମତି କଣ ପାଳନ ହୁଏ କୁହନ୍ତୁ?
ମୁଁ ଯୋଉଠି ଅଛି ସେଠି ତ ଫେମସ ଦୁର୍ଗା ପୂଜା। ଏଠି ଗୋଟେ ବର୍ଷ ହେଲା ରହିଛି ଦେଖିଚି ଭଲ ଲାଗେ। ଆପଣଙ୍କୁ କଣ ଭଲ ଲାଗେ?
ମତେ ତ ଏମତି। ଆମ ଏଠି ବହୁତ ସରସ୍ଵତୀ ପୂଜା ଟା ବହୁତ ଭଲ ହୁଏ।
ହୁଁ।
ଆମ ଏଠି ଅଷ୍ଟମ ପ୍ରହରୀ ହୁଏ ସରସ୍ଵତୀ ପୂଜାରେ ସବୁ ବର୍ଷ ଏବେ ହଉଛି। ମତେ ଆଉ ସରସ୍ଵତୀ ପୂଜା ଟିକେ ଭଲ ଲାଗେ ଆଉ। ଆପଣ ସେପଟେ ଅଷ୍ଟମ ପ୍ରହରୀ ହୁଏ ନା ନାଇଁ?
ନା, ନା ମୁଁ ଏଠି କେବେ ଦେଖିନି ଆ ସରସ୍ଵତୀ।
ଉଁ ହୁଁ।
କିଛି ହୁଏନି ଗଣେଶ ପୂଜାରେ ତ ହୁଏ ଏଠି ଦେଖିଛି। ବାକି ଦୁର୍ଗା ପୂଜା ଟା ବହୁତ ଭଲ ସେ ଦେଖିଛି।
ହୁଁ, ହୁଁ।
ତ ମ ଭାଇଭଉଣୀ କଣ କଣ ପଢୁଛନ୍ତି?
ଭାଇ ଭଉଣୀ ଏବେ ସ୍କୁଲରେ ପଢୁଛନ୍ତି।
ଆପଣ କଣ ବଡ ନା ସାନ?
କଣ କହିଲେ?
ମୁଁ କହିଲି ଆପଣ ବଡ? ହାଲୋ, ମୁଁ କହିଲି ଆପଣ ବଡ?
ନାଇଁ ନାଇଁ ମୋ ଉପରେ ବି ବଡ଼ ଭଉଣୀ ଅଛନ୍ତି, ତାଙ୍କର ମ୍ୟାରେଜ ହେଇଯାଇଛି।
ଓହୋ।
ଆଉ ରାତିରେ ଖାଇବେ କଣ?
ହଁ ଭାତ, ଡାଲି, ଭଜା।
ଉଁ ହୁଁ।
ଆପଣଙ୍କୁ କଣ ଖାଇବା ପସନ୍ଦ ନୁହଁ?
ମତେ ତ ସେମିତି କିଛି ନାଇଁ। ଏମିତି ଋତୁକୁ ନେଇକି ଆଉ ଏବେ ବର୍ଷା ଦିନ ହଉଛି ଟିକେ ଗରମ ଗରମ ଖାଇବାକୁ ଭଲ ଲାଗିବ।
ହୁଁ।
ଏମିତି କିଛି ଇଏ ନାହିଁ ଯାହା ହେଲେ ପସନ୍ଦ।
କିଛି ତ ଗୋଟେ ଏମିତି ଥିବ ଯୋଉଟାକି ମାନେ ବେଶୀ ପସନ୍ଦ ଥିବ ଖାଇବାକୁ।
ସେମିତି ପସନ୍ଦ ନନଭେଜ ଉପରେ ବହୁତ ଭଲ ଲାଗେ ପସନ୍ଦ ବିରିୟାନୀ ଟେ ବହୁତ ପସନ୍ଦ।
ହୁଁ।
ଆପଣଙ୍କର, ନାଇଁ ନାଇଁ ମଟନ ଖାଏନି ଚିକେନ।
ମୋତେ ବି ସେଇ ମଟନ୍ ଚିକେନ୍ ବିରିୟାନୀ ଖାଏନି। ତାହେଲେ ରଖୁଛି।
ହଉ ହଉ ଠିକ୍ ଅଛି।